ହାଲୋ ହ୍ୟାଲୋ ବ୍ୟସ୍ତ ଅଛୁ କି?
ନା କହ।
ଆଉ ଆମେ ଟିକେ ଖାଇବା ବିଷୟରେ କଥା ହେଇଥାନ୍ତେ
ହଁ କହ।
ଆ ମତେ ଭଜା ଟିକେ ଭଲ ଲାଗେ ଯେ ହେଲେ ମତେ ସେଟା କେମିତି ବନେଇ ଆସେନି ମତେ କେମିତି ହବ ଟିକେ କହିଲୁ।
ହଉ ଶୁଣୁ ପ୍ରଥମେ ଗରମ କଡ଼େଇ ତେଲ ପକେଇବୁ। ହ୍ୟାଲୋ।
ହଁ କହ।
ହଉ ଶୁଣୁ ପ୍ରଥମେ ଗରମ କଡ଼େଇରେ ତେଲ ପକେଇବୁ। ତାପରେ ପିଆଜ ଓ ସୋରିଷ ପକେଇବୁ। ପକେଇ ସାରିଲା ପରେ ଆଳୁ ପକେଇବୁ ତାପରେ ମସଲା ପକେଇବୁ। ଯେମିତି କିି ଲଙ୍କା ଲୁଣ ହଳଦୀ ପକେଇବୁ। ସିଝି ଗଲା ପରେ ତୋର ଆଳୁ ଭଜା ପ୍ରସ୍ତୁତ ହେଇଯିବ। ଶୁଣୁ ମତେ ବି ଗୋଟେ ଖାଇବାର ପ୍ରସ୍ତୁତ ଜାଣିବାର ଥିଲା?
ହଁ ପଚାରେ
ଚା କେମିତି ପ୍ରସ୍ତୁତ କରାଯାଏ?
ଅଁ ଚା ଫାଷ୍ଟେ ଏଇଟା ତ ସହଜ ଟା ଫାଷ୍ଟେ। ଅ ଗରମ ପାଣିରେ ଗରମ ପାଣି ବସେଇବୁ ତାପରେ କ୍ଷୀର ପକେଇବୁ। କ୍ଷୀର ପକେଇ ସାରିଲା ପରେ ଚାହାପତି ପକେଇବୁ ଚାହା ପତି ପକେଇ ସାରିଲା ପରେ ଚିନି ତାପରେ ପାଞ୍ଚ ଛଅ ମିନିଟ୍ ପାଇଁ ରଖିଦବୁ ତାପରେ ହେଇଯିବ ଆଉ।
ଆଉ ବି ଗୋଟେ ଜିନିଷ ଜାଣିବାର ଥିଲା।
ହଁ କ।
ଚିକେନ ପକୋଡା କିପରି ବନାଯାଏ?
ଅ ଚିକେନ ପକୋଡ଼ା ପ୍ରଥମେ ଚିକେନ କୁ ଭଲ ଭାବରେ ଧୋଇଦବୁ। ଅ ତାପରେ ଗୋଟେ ବଡ ଜାଗାକୁ ଆଣିବୁ। ଆଣି ସାରିଲା ପରେ ତାପରେ ମସଲା ପକେଇବୁ ଯେମିତି କିି ଆଃ ଲୁଣ ହଳଦୀ ଲଙ୍କାଗୁଣ୍ଡ ହଁ ତାପରେ ଖାଦ୍ୟ ଖାଦ୍ୟରେ ପକା ଯାଇଥିବା ରଙ୍ଗ ମିଟ୍ ମସଲା ଗରମ ମସଲା। ଆଉ କର୍ଣଫ୍ଲାୱାର ତାପରେ ତାକୁ ଅଦା ରସୁଣ ବଟା ହେଇଥିବା ଆଉ ବଟା ହେଇଥିବା ଯୋଉ କରିଥିବୁ ସେଇଟାରେ ଗୋଳେଇବୁ ଗୋଳେଇ ସାରିଲା ପରେ ଅଣ୍ଡା ଦି ତିନିଟା ଖଣ୍ଡେ ପକେଇବୁ। ଅଣ୍ଡା ପକେଇକି ଗୋଳେଇବୁ ତାପରେ ଗୋଳେଇ ସାରିଲା ପରେ ସିଏ ତାକୁ ଅ ମା ପାଞ୍ଚ କି ଛଅ ମିନିଟ୍ ପାଇଁ ରଖିଦେବୁ ତାପରେ ହେଇସାରିଲା ପରେ ଚିକେନକୁ ଗରମ ତେଲରେ ଛାଣିବୁ। ତାପରେ ତୋର ଆଉ ଚିକେନ ପ୍ରସ୍ତୁତ ଆଉ। ଆଉ କହିଲୁ ତୋତେ ଖାଇବାକୁ କଣ ଭଲ ଲାଗେ?
ମୋତେ ଚିକେନ ପକଡା ବିରିୟାନୀ ଆଇଁଷ ଉପରେ ଅଧିକ ଟିକିଏ ଜିନିଷ ଭଲ ଲାଗେ ଆଉ ମୋମୋବି ଭଲ ଲାଗେ
ଅହ।
ଏମିତି ସବୁ ଭଲଲାଗେ ଆଉ ଆଉ ତତେ କଣ ଭଲଲାଗେ?
ମତେବି ଚା ଭଲଲାଗେ ପକଡା ଭଲଲାଗେବି। ବିରିୟାନୀ ଭଲଲାଗେ ପେଟିସ୍ ଭଲଲାଗେ ସେମତି ଆଇଁଷବି ମତେ ବହୁତ ଭଲଲାଗେ ଆଉ। ଆଉ କହିଲୁ ତୋ ପରିବାରରେ ତୋ ଭାଇ ଭଉଣୀ ବାପା ମା ଜେଜେ ଜେଜେମାଙ୍କୁ କଣ କଣ? ସବୁ ଖାଇବାକୁ ଭଲଲାଗେ ଟିକିଏ କହତ ମୁଁ ଏବେ ଯିବି ତମ ଘରକୁତ ନେଇକି କରିକି ଯିବି।
ତାଙ୍କୁତ ବେଶୀ କରିନି ଆଇଁଷ ଉପରେ ଜିନିଷ ଭଲଲାଗେ।
ଆଉ ତୋ ଭାଇକିି କଣ ଭଲଲାଗେ?
ଆଇସ୍କ୍ରିମ। ଗୁପଚୁପ ଚାଟ। ବିରିୟାନୀ ଏଇରା ସବୁ ଭଲଲାଗେ ଆଉ। ଭଉଣୀକି ଭଉଣୀକିବି ସେଇରା ସବୁ ଭଲଲାଗେ। ଆଉ ଭାତ ଆଇଁଷ ଉପରେ ଜିନିଷଟି ଅଧିକ ଭଲଲାଗେ ଆଉ।
ଅହ ଆଉ ତୋ ବୋଉକୁ।
ମୋ ବୋଉକୁ ମୋ ବୋଉକୁ ମାଛ ଅଣ୍ଡା। ସୋୟାବଡି ତରକାରୀ ଏସବୁ ଆଉ।
ଅହ ଆଉ ତୋ ବାପାଙ୍କୁ ତୋ ବାପାଙ୍କୁ କଣ ଭଲଲାଗେ?
ବାପାଙ୍କୁ ବାପାଙ୍କୁବି ସେ ସବୁ ବିରିୟାନୀ ଚିକେନ ପକଡା ଚାଓମିନ। ପେଟେ
ଅହ। ଆଉ ତୋ ଜେଜେବାପାଙ୍କୁ
ଜେଜେବାପାଙ୍କୁ ସାଧା ଉପରେ ସବୁ ଜିନିଷ ଭଲଲାଗେ ଆଉ।
ଭିତରକୁ ଯାଆ। ଆଉ ତୋ ଜେଜେବାପାଙ୍କୁ।
ଜେଜେବାପାଙ୍କୁ ସାଧା ଉପରେପା ସବୁ ଜିନିଷ ଗଲଲାଗେ।
ଆଉ ଜେଜେମାକୁ କଣ ଭଲଲାଗେ?
ଜେଜେମାଙ୍କୁ
ଜେଜମାକୁ ସେଇ ବିରିୟାନୀ ଚାଓମିିନ ଚିକେନ ପକଡା ଏସବୁ ଆଉ।
ଅହ।
ଆଉ ତମ ଘରେ
ମୋ ଘରେ ମୋ ଭାଇ କୁ ଭଲଲାଗେ ପଖାଳ ଭାତ ଭଲଲାଗେ। ଆଉ ଅ ବିରିୟାନୀବି ଭଲଲାଗେ। ଏ ଆଉ ଚିକେନବି ଭଲଲାଗେ। ଆ ଆଉ ମୋ ଭଉଣୀକି ଭଲଲାଗେ ଅଣ୍ଡା ଭଲଲାଗେ ମାଛ ଭଲଲାଗେ ଚିଙ୍ଗୁ ଡି ଭଲଲାଗେ ଆଇଁଷ ଉପରେ ସବୁ ଭଲଲାଗେ। ଆଉ ତାପରେ ହେମିତି ମାଛ ତରକାରୀ। ହଁ ପେଟିସ୍ ଭଳିଆ ପାସ୍ତା ଭଲଲାଗେ। ଆମର ଗୋଟେ ଛୋଟ ଭଉଣୀଟା ଅଛି ତାକୁ ଭଲ ଲାଗେ ଆଇସ୍କ୍ରିମ ଭଲ ଲାଗେ ଗୁପ୍ ଚୁପ ଭଲ ଲାଗେ। ଆଉ ମୋ ବାପାଙ୍କୁ ଭଲ ଲାଗେ ପା ପଖାଳ ତାକୁ ଟିକେ ଅଧିକ ବାପାଙ୍କୁ ଭଲ ଲାଗେ। ଆଉ ଟିକେ ମସଲା ଜିନିଷ ଟିକେ ଅଧିକା ତାଙ୍କୁ ଭଲ ଲାଗେ। ଆଉ ମୋ ବୋଉ କୁ ତ ସେଇ ମନ୍ଥା ମୁଥି ଯେମିତି ଆଳୁଚକ୍ ଚକଡା ଆଉ ଟମାଟୋ ଚକଡା ଏଇରା ସବୁ ଭଲ ଲାଗେ। ଆମ ମୋ ଜେଜେମାଙ୍କୁ ଟିକେ ଶାଗ ଉପରେ ଟିକେ ଅଧିକ ଭଲ ଲାଗେ। ପଖାଳ ମାଛ ମାଂସ ଆଉ ଟିକେ ସିଏ ଅଧିକ ଗରିଷ୍ଠ ଖାଇବାକୁ ଟିକେ ଅଧିକ ଭଲ ଲାଗେ। ଆଉ ମୋ ବୁଢାବାପାଙ୍କୁ ଭଲ ଲାଗେ ଚିଙ୍ଗୁଡି ଖଟା ବା ଭିତରେ ଭାତ ଖାଇବେ ମାନେ ସେ ନିଶ୍ଚିନ୍ତ ଖଟା ଖାଇବେ। ଆ ଆମ୍ବ ଖାଇବେ ଭାତରେ ଯାହେଲେ ବି ଆମ୍ବ ଖାଇବେ। ତାପରେ ଆଉ କିଏ ମୋର ଜଣେ ନାନୀ ବି ରହୁଛି ତାକୁ ବି ଭଲ ଲାଗେ ଖାଇବାକୁ ତାକୁ ବି ସେଇ ପଖାଳ ଭଲ ଲାଗେ ଅଣ୍ଡା ଭଲ ଲାଗେ। ମାଛ ଭଲ ଲାଗେ ବିରିୟାନୀ ଭଲ ଲାଗେ ଆଉ। ଆଉ ତୁ କହୁଥିଲୁ ଆମ ଘରକୁ ଆସିିବୁ ବୋଲି। କହିବୁ ମାଉସୀଙ୍କୁ ମୋ ପାଇଁ ଟିକେ ବିରିୟାନୀ କରିକି ଆଣିବେ।
ଆଚ୍ଛା ହଉ।
ଆଉ ହଁ ଆଉ ମୋର ଏବେ ଜନ୍ମଦିନ ଅଛି। ତୁ ଆସିବୁ କହିଲୁ ଜନ୍ମଦିନରେ କଣ କଣ କଲେ ଟିକେ ଠିକ ହବ?
ଜନ୍ମଦିନରେ ଜନ୍ମଦିନରେ ଯେମିତି କେକ୍ କାଟା ହବ ତାପରେ ଛୋଟ ଛୁଆ ମାନଙ୍କୁ କିଛି କରିକି ଯେମିତିକି ପୁରୀ ତରକାରୀ ଏସବୁ କରିକି ଖାଇବା ପାଇଁ ଦେଲେ ଭଲ ଲାଗେ।
ଏତ ଛୋଟ ଛୁଆଙ୍କୁ ଦେଲ ବଡ ପିଲାଙ୍କୁ କଣ ଦେବ?
ବଡ ପିଲା ମାନଙ୍କୁ ସେମିତି ନେଇକି ଢାବାରେ କିଛି ଜିନିଷ ଖୁଆଇବୁ। ତାପରେ ସେଇଠି ମଜାମସ୍ତି କରି
ଓହୋ ଆଉ ଆଜି ତମ ଘରେ କଣ ହେଇଛି ଖାଇବାକୁ?
ଆମ ଘରେ ଆଜି ଚିକେନ ଭାତ ଡାଲି ହେଇଥିଲା। ଇଏରା ମତେ କିନ୍ତୁ ଭଲ ଲାଗେନି।
ହଁ।
ଭୁବନ ଗୋଟେ ଭଲ ଢାବା କଣ ସେଠି ଯାଇ ଖାଆନ୍ତି?
ଆ ଯିବୁ ମୁନଲାଇଟ୍ ଗୋଟେ ଅଛି ଆମାଜନ୍ ଗୋଟେ ଅଛି ସେଇଠାର ବିରିୟାନୀ ଭଲ ଲାଗେ ରୋଲ ଟା ବି ଭଲ ଲାଗେ। ଆଉ ଚାଉମିିନ ଟା ବି ଭଲ ଅଛି ଯାଇକି ଖାଇପାରିବୁ ଆଉ।
ଚାଲନୁ କୋଉ ଦିନ ଯାଇକି ଟିକେ ଖାଆନ୍ତେ।
ହଉ ତାହେଲେ ମୁଁ ଟିକେ ଦି ତିନି ଦିନ ବ୍ୟସ୍ତ ଅଛି ତାପରେ ଦୁଇ ତିନି ଦିନ ପରେ ଯିବା ମୁଁ ତୋତେ ଫୋନ୍ କରିକି କହିବି ଆଉ। ଦେଇକି ଖାଇକି ଆସିବା।
ଆଚ୍ଛା ହଉ।
ଆଉ ମୋ ଜନ୍ମଦିନ କୁ ଆସିବୁ ହେଲା। ଭଲ ଭଲ ଖାଇବା କରିବି। ଆସିବୁ ଖାଇକି ଯିବୁ ଆଉ ତମ ପରିବାରକୁୁ ଧରିକି ଆସିବୁ ତୋ ଭାଇ ଭଉଣୀ ବି ଧରିକି ଆସିବୁ।
ହଁ ଆଉ ଯେ ତମ ଘରେ କଣ ହେଇଥିଲା ଆଇଟମ୍,
ଆଜି ହେଇଛି ଆମର ଭାତ ହେଇଛି। ଡାଲି ହେଇଛି ଚିକେନ, ଆଜି ହେଇଥିଲା। ଆଉ ଭଜା, ହେଇଥିଲା ପାମ୍ପଡ଼ ହେଇଥିଲା ଆଉ। ଆଉ ଟିକେ କହିଲୁ ମ୍ୟାଗି, ଟା କେମିତି କରାହବ ମତେ ଟିକେ ଖାଇବାକୁ ଇଚ୍ଛା ହେଲାଣି।
ମ୍ୟାଗି ଟା ଫାଷ୍ଟ କଡେଇରେ ତେଲ, ପକେଇବୁ ତେଲ ପକେଇକି ତେଲ ତାତିଲେ ତାତି ସାରିଲା ପରେ ସେଇଥିରେ ସୋରିଷ, ପକେଇବୁ। ସୋରିଷ, ପକେଇକି ତାପରେ ପିଆଜ, ପିଆଜ ହେଲାଠୁ ଟମାଟୋ, ତାପରେ ମ୍ୟାଗି ମସଲା, ମ୍ୟାଗି ମସଲା ପକେଇ ସାରିଲା ପରେ ପାଣି ଟିକେ ଦେଇକି ଇପି ପକେଇ ଦବୁ। ଇପି ପକେଇ ସାରିଲା ପରେ ଇପି ବନିଯିବ।
ଓହୋ ଖାଇବା କରିକି ଏବେ ଟିକେ ଆଉ, ମତେନା ବହୁତ ପୋଡପିଠା, ପିଠା, କୁକୁର ମତ ଟେ ଖାଇବାକୁ ଅଧିକ ଭଲ ଲାଗେ ହେଲେ ମୋତେ ପିଠାପଣା କିଛି ଆସିନି ମୁଁ ବୋଉକୁ ବି କହିଥିଲି କରିବା ପାଇଁ ସେ ଆଜି କରୁଛି ପିଠା ତ ଖାଇବି ମୁଁ ଭାବୁଛି ତୁ ଆସିକି ଟିକେ ଖାଇକି ଯାଆନ୍ତୁ। ଆସିବୁ କି ଆଜି ପୋଡପିଠା, ଖାଇକି ଯିବୁ,
ହଁ ହଁ ଯିବି।
ହଉ ଆସେ
ହଉ
ଆଉ ଶୁଣିଲୁ,
ହଁ,
ଆଉ ଯୋଉ, ଆଳୁ ଭଜାଟା କେମିତି ହବ ଟିକେ ଆଉ ଥରେ କହିଲୁ ମୁଁ ଟିକେ ଭୁଲିଗଲି,
ଆଳୁ ଭଜାଟା
ହଁ
ହଉ ରଛି ପ୍ରଥମେ, ଗରମ କଡେଇରେ ତେଲ, ପକେଇବୁ ତାପରେ ଆଳୁ, ପକେଇବୁ ନାଇଁ ନାଇଁ, ପ୍ରଥମେ ଗରମ କଡେଇରେ ତେଲ, ପକେଇବୁ ତାପରେ ପିଆଜ, ଓ ସୋରିଷ, ପକେଇବୁ ପକେଇ ସାରିଲା ପରେ ଆଳୁ ପକେଇବୁ ତାପରେ ମସଲା, ପକେଇବୁ ଯେମିତି କିି ଲଙ୍କା, ଲୁଣ, ହଳଦୀ, ପକେଇବୁ ସିଝିଗଲା ପରେ ତୋର ଆଳୁ ଭଜା ପ୍ରସ୍ତୁତ ହେଇଯିବ।
ଓହୋ ହଉ ମୁଁ କରିକି ତ ଖାଇବି ଏବେ ଆଉ
ହଁ ବନେଇକି ଖାଇବି
ହଁ, ଆଉ ତତେ ରୁଟି ଭଲ ଲାଗେ ନା ନାଇ କହିଲୁ ରୁଟି କି ପରଟା ପରଟାଟା ଭଲ ଲାଗେ
କି କ
ରୁଟି, ଭଲ ଲାଗେନି
ନା, ରୁଟି ଟା ଭଲ ଲାଗେନି ଆଉ ତତେ। ରୁଟି ଟା ଭଲ ଲାଗେ ଭଲ ଲାଗେ ଆଉ।
ଓହୋ।
ଆଉ ତୋତେ।
ହଁ, ମତେ ରୁଟି ପରଟା ଦିଟା ଭଲ ଲାଗେ। ଯାହା ଦେଲେ ବି ଖାଇ ହେଇଯିବ। ଆଉ କିନ୍ତୁ ତା ସହିତ ଭଜା କି କଣ ଥିବ, ସେଇଟା ମତେ ଭଲ ଲାଗେ ଆଉ।
ଓ, ହଉ ତାହେଲେ। ମୋର ଟିକେ କାମ ଅଛି, ମୁଁ ରହୁଛି। ପଛରେ ଫୋନ୍ କରିବି ଆଉ।
ଆଚ୍ଛା, ହଉ।